ହାଲୋ ହଁ କୁହ।
ହୁଁ।
ଆଉ
ଆଉ ହଁ ସମିତିଙ୍କ ଦେହ ଭଲ ଅଛି। ଆଉ ତମ ଦେହ ଭଲ ଅଛି ନା।
ହଁ ମୋ ଦେହ ଭଲ। ଏଇ ଟିକେ ଟିକେ କଣ ଆଣ୍ଠୁ ଫାଣ୍ଠୁ ଟିକେ ଦରଜ ହଉଛି। ଥଣ୍ଡାରୁ ତ ଏପଟ ସେପଟ ପାଣି ହେଇଯାଉଛି। କେତେବେଳେ ଗାଁ ପଟର କେତେବେଳ ଏପଟର ତାପରେ କେତେବେଳେ ମାମୁଁ ଘର ପଟର ଏମତି। ହେଇକି ଯୋଉ ମିକ୍ସ ହେଇଯାଇଛି ପାଣି ଥଣ୍ଡା ହଉଛି। ଛି ଆଉ ଥଣ୍ଡା ବେଳେ ବେଳେ ଅଛି ଅଛି। ପେଟ ଫେଟ ଟିକେ କାଟି କାଟି ହଉଛି। ହୁଁ।
ତମ ମା ଫୋନ କରୁଛନ୍ତି ନା ତମକୁ।
ହଁ କରୁଛି।
ଆ ତମ ବାପା।
ହୁଁ କରିଥିଲେ ଆଜି କରିଥିଲେ। ମା ଆଜି ଘରକୁ ଯାଇଥିଲା ତ କଲ୍ କରିଥିଲା ଆଉ।
ଓହୋ କଥା ହେଇଥିଲା।
ହଁ ହୁଁ ହୁଁ କଥା ହେଇ ଯାଇଥିଲି।
ଆଉ ପୂଜା ଫୋନ କରୁଛି ନା ଆଜ୍ଞା।
ମୁଁ କହିଲି ବର୍ଷା ସେପଟେ ହଉଛି।
ହଁ ବର୍ଷା ଫିରି ଫିରି ପକଉଥିଲା କମିଗଲାଣି।
ହୁଁ ହୁଁ ଆମର ଆଡ଼େ ଟିକେ ହଉଛି ଆଉ।
ଚାରିଟା ବେଳେ ପ୍ରବଳ ହଉଥିଲା। କିନ୍ତୁ ଏଇ ସନ୍ଧ୍ୟାବେଳେ ଟିକେ ଟିକେ ଫିରି ଫିରି ପକଉଥିଲା।
ହୁଁ ହୁଁ। ନା ପୂଜା ଦିଦି ସହିତ କଥା ହେଇଥିଲି ଯାହା ସକାଳ ଟିକେ କଥା ହେଇଥିଲି ଭିଡିଓ କଲରେ। ସେତିକି ଆଉ ଏତେ ସେ ତାପରେ ତା ପୁଅଟା ବି କାନ୍ଦୁଛି ତ।
ହଁ ଓହୋ। ଆଉ
ଫାଙ୍କା ଅଡିଓ
ତମର ଯଉଁ ଶ୍ୱଶୁର ଭଲ ପାଆନ୍ତି ନା ତମକୁ।
ହୁଁ ହୁଁ ସବୁ ସମେସ୍ତେ ଭଲ ପାଉଛନ୍ତି। ସମସ୍ତେ ବହୁତ ବଢିଆ। ନା ସମସ୍ତେ ବହୁତ ଭଲ। ନଣନ୍ଦ ମାନେ ଶ ଶଶୁର ସମସ୍ତେ ବହୁତ୍ ବଢିଆ ଲାଗୁଚି ମୁଁ ତାଙ୍କ ଘର ଭିତରେ ଗୋଟେ ଭିଲିୟାନ ପଡ଼ିଯାଇଚି ଆଉ। କିନ୍ତୁ ସେମାନେ ବହୁତ୍ ଭଲ।
ତାଙ୍କ ପରିବାର ନାଇଁକି ଶାନ୍ତ ସରଳ ପରିବାର।
ଶାନ୍ତ ସରଳ ତାପରେ ସ୍ନେହୀ ବହୁତ୍।
ହୁଁ ନଣନ୍ଦ ଯଉ ତମ ଦି ନଣନ୍ଦ ଭଲନା?
ହଁ। ହଁ ବହୁତ୍ ବଢ଼ିଆ ସାନ ନଣନ୍ଦ ପୁରା ବହୁତ୍ ବଡ଼ ବହୁତ୍ ଭଲ କିନ୍ତୁ ସାନ ତାଙ୍କଠୁ ତର ବହୁତ୍ ଭଲ।
ହୁଁ ଆଉ ତମ ଯୋଉ ନଣନ୍ଦେଇ ତମ ଯୋଉ ନଣନ୍ଦେଇ କଥାବାର୍ତ୍ତା କରନ୍ତିନା ତମକୁ?
କିଏ କିଏ?
ତମ ନଣ ଦେଇ କଥାବାର୍ତ୍ତା କର
ହଁ ଅଁ ବ କଥାବାର୍ତ୍ତା ମଜା ଥଟ୍ଟା ପୁରା ଭଲରେ ଏଇଆ ଟିକେ ମୁଁ ତାଙ୍କୁ ସମ୍ମାନ ଦେବା ଦୃ ଷ୍ଟିରୁ ମୁଁ ଟିକେ ଏତେ ହସେନି ଏତେ ମାନେ କିଛି କହିପାରେନି ଆଉ। କିନ୍ତୁ ଭାଇ ଭଲ ମଜାକ୍ କରନ୍ତି। ବଡ଼ବି ବହୁତ୍ ଭଲ ସାନବି ବହୁତ୍ ଭଲ କିନ୍ତୁ ବ ଡ଼ ଭାଇଙ୍କ ସହିତ ଏତେ କଥା ହୁଏନି ଯେହେତୁ ସିଏ ଟିକେ ଲାଜ କରନ୍ତି। କିନ୍ତୁ ସାନ ମୋସହିତ ବହୁତ୍ ଫ୍ରି ମାନେ ଫ୍ରି ମାନେ କଣକି ସେସବୁ କଥା ପଚାରନ୍ତି ମୁଁ ତାଙ୍କୁ ସବୁ କୁହେ। ଏଇ ଟାଇପ୍ର ଆଉ।
ହଁ ଅଁ ହୋ।
ହଁ ମୋ ଦେଢଶୁରତ ବହୁତ୍ ବଢ଼ିଆ ମୁଁ ଦେଢଶୁରଙ୍କ ସହିତ କଥା ହୁଏ ଆଉ।
ଫୋନ୍ କରିକି କଥା ହୁଅନ୍ତି?
ନାଇଁ ଫୋନ୍ କରି ନୁହଁ ଏମିତି ନର୍ମାଲି ଘରେ ଥିଲେ ତାଙ୍କର ମୋର କଥା ହଉ ସେମତେ ଝିଅ ଝିଅ ଡାକନ୍ତି। ସେ ମତେ ଝିଅ ଡାକନ୍ତି ମୁଁ ତାଙ୍କୁ ଭାଇ କଥାବାର୍ତ୍ତା ଆଣ୍ଟି ମାନେ ଆ ଆଣ୍ଟି ମାନେ ଯିଏ ଖୁଡ଼ି ସେକହିଲେ କହିଲେ ତୁ ଆମର କଥା ହବୁ ମଁ ଆଉ କେହିତ ନାହାନ୍ତି ଚଳିବା ପାଇଁ ଏକୁଟିଆ ଘର ମୁଁ ମୋ ଦେଢଶୁର ସହିତ କଥା ହଉଚି ଆଉ ତୁ କାଇଁ କଥା ହବୁନି। କଥା ହବୁନା ଭାଇ ଭଳିଆ ଚଳିବୁ ଆଉ କଣ ଦେଢଶୁର ଭାବିଲେ ଖରାପ ଖରାପ୍। ତୁ ଭାଇ ଭଳିଆ ତୋର ଚଳିବୁ ଆଉ।
ହଁ ଆଜିକାଲି ସବୁ ସେମିତି ଦେଢଶୁର
ନାଇଁ ତମେ ଯେତିକି ମାନେଜ୍ କିନ୍ତୁ ଏଇଆ ଛୁଇଁବନି ତାଙ୍କ ଅଇଁଠା ପ୍ଲେଟ୍ ତାଙ୍କୁ ଛୁଇଁବନି ଏତିକି କରିବ ଆଣ୍ଟି କହିଛନ୍ତି ବାସ୍ ନହେଲେ ଆଉ ସବୁ କଥାବାର୍ତ୍ତା ଭଲ ମନ୍ଦ କଣ ଗୋଟେ ହବା ଦରକାର ହବ ତୁ ଭାଇଙ୍କୁ ଯାଇକି କହିବୁନି ଆଉ ଘରେ ଏବେ କେହି ନଥିବେ ତୋସ୍ଵାମୀ ଧର ଧର ସ୍ଵାମୀ ଧର ଯାଇଥିବେ ଚାକିରିକୁ ଭାଇ ଧର ଏକୁଟିଆ ଘରେ ଥିବେ ତୁକହିବୁନି ତାଙ୍କୁ? ନା ଯେ ଯେତେବେଳେବି ମୋର ଏମାସେ ଦେଢ଼ ମାସେ ଭିତରେ ଯେତେବେଳେବି ମୋ ଦେହ ଖରାପ୍ ହେଇଚି ସବୁବେଳେ ଭାଇ ମୋତେ ମେଡ଼ିସିନ୍ ଆଣିକି ଦେଇଚ ଝିଅ ଏମତି ଖାଇବ ସେମତି ଏମିତି ମାନେ ବହୁତ୍ ମାନେ ଭଲ କେୟାରିଙ୍ଗ ମାନେ ବହୁତ୍ ଭଲ ଦେଖ ଭାଲ୍ ଭଲ ସମସ୍ତଙ୍କର। ମୁଁ ତ ଏଯାଏ ରୋଷେଇବି କରିନି ମୋ ଶାଶୁ ଘରେ ଅବ୍ୟାହ ପର୍ଯ୍ୟନ୍ତବି ମୁଁ ରୋଷେଇ ବାସ ମୁଁ ବି କରେନି।
ଆଁ?
ନାଁ ହୁଁ କଣ କରିବି ସମସ୍ତେ ବଡ ମାନେ ଅଛ ନ୍ତି ସେମାନେ କରିକି ଦିଅନ୍ତି ମୁଁ ଖାଲି ଏଇ ଘର ଫର ଟିକେ ସଜଡା ସଜଡିରେ ମୋ ଦାୟିତ୍ଵ। ଘର ଫର କେମିତି ସଜେଇକି ରଖାହବ ମୁଁ ସେଇଟା କରିବି। ଆଉ ଦିଦି ଆ ଗାଁ ଘରେ ବି ଥିଲେ ଦିଦି ସବୁ ରୋଷେଇ କରୁଥିଲେ ଆଉ ଏଇ ଚା ହା ଫାସହେଲେ ମୁଁ ଟିକେ ଦେଖିଦିଏ। ନହେଲେ ଆଉ ସବୁ ମେନ୍ ମେନ୍ ଆଇଟମ୍ ଯୋଉ ମଟନ୍ ହେଲା ଚିକେନ, କଙ୍କଡା ମା ଛ ସବୁ ଦିଦି। ଦିଦି ଆଣ୍ଟିି ସମ ହଁ ସବୁ ସେପଟେ କରନ୍ତି। ମୁଁ ତ ଆଜି ପର୍ଯ୍ୟନ୍ତ ଗୋଟେ ବି ରୋଷେଇ କରିନି। ସେ ଦେଇ ବିି ନାହାନ୍ତି। ତୁ ଆମର ସେଇ କରିବୁନି ଅ କିଛି ତ ସମୟ ଆଉ ତୁଇ ତ ସମସ୍ତଙ୍କୁ କରିକି ଦୋବୁ ଆଉ।
ହଁ ରୋଷେଇ ଆସିବ ନା?
ରୋଷେଇ ସେମିତି ଭାବିଲେ ଡର ଲାଗୁଚି କିନ୍ତୁ ଆସିବନି ବୋଲି କିଛି ନାଇଁ ଆସିବ। ଏଇଆ ସମସ୍ତଙ୍କ ଟେଷ୍ଟ ଆମେ ଜାଣିନୁ ନା କେମିତି କଣ କିଏ ଖାଆନ୍ତି କଣ। କାଳେ କାହାକୁ ଭଲ ଲାଗିବ ଖରାପ ଲାଗିବ ସେଇଟା ହୋଉଚି କ
ତା ମାନେ ଗୋଟେ ଭଇ ଆଉ ମନେରେ ଆଉ।
ହଁ ଭୟ ମେନ୍ ହୋଉ ଭୟ କଣ ଅବିକା ମୁଁ ଘରେ ଥିଲେ ମୁଁ ଯାହା ପାଇବି ସେୟଆ କରିବି। ଖାଇଦେବେ ସମସ୍ତେ। କିନ୍ତୁ ଯାହା ବି କେହି ଶାଶୁଘର ଲୋକ ଟିକେ ଡର ଲାଗିବ ନା କରିବା ପାଇଁ କାଳେ ଭଲ ପାଇବେ ନ ପାଇବେ। ମାନେ ଖାଇବାଟା ବାରିଦେବେ ସେଇଟା ହୋଉଚି ଡର ଆହା ଟେଷ୍ଟ କଣ ଆଉ।
ହଁ ସବୁ ଝିଅଙ୍କ ମନ ସେଇୟା ମାନେ ଘରେ କଡୁଥିବ ଗୋଟେ ଶାଶୁଘରରୁ ଆସିଲାପରେ ଗୋଟେ ମାନେ ଡର ଲାଗେ କାଳେ କଣ ହେଇଯିବ କି। ଖରାପ ହେଇଥିବ କି ନାଁ କି ଆମ ଭାବନାଟା ସେଇୟା କିନ୍ତୁ ସେ ସେମାନେ କହିବେନି।
ହୁଁ ସେମାନେ କିଛି ମୁଁ ଏଇଥରେ ମୁଁ ହଁ ମୁଁ ଏଇଥରେ କରିଥିଲି ଆମର କଣ କହିଲ ଅଣ୍ଡା ଆମଲେଟ୍ କରିଥିଲି। ଅଁ ନଣଦେଇ ଖାଇ ଖୁଆକି କହିଲା ବଢିଆ ହେଇଚି ଉଁ ଇଏ ବଢିଆ ଲାଗିଲା।
ହୁଁ ଏମିତି କରୁ କରୁ କରିବ ଆଉ।
ହୁଁ ଆଉ ମଝିରେ ଥରେ ଆଉ କଣ କ ହଁ ଅଭ୍ୟାସି ପ୍ରାୟ କରୁଚନ୍ତି କହିଲେ ତୋର ସମୟ ବି ତୁ କାଇଁ ଏମିତି ହୋଉଚୁ। ଟାଇମ କେତେ ପଡିଚି କରିବୁ କୁଆଡେ ଯିବୁ ତୁଇଁ ତ ସବୁ କରିବୁ। ଗୋଟିକିଆ ତୁ ସବୁ କରିବୁ ଆଉ
ଆଉ ରୁଟି ଫୁଟି ଆସେ ନା ରୁଟି ଫୁଟି ବେଲିବା ଦଳିବା।
ରୁ-ରୁଟି ବା କରୁ ଥିଲି।
ହଁ ରୁଟି କରିଦିଅ ନା।
ହୁଁ‌। ଏ ରୁଟି ବା ମୁଁ ଏଇ କରିଥିଲି ଆଉ ଟିକେ ଦିିଦି ସବୁ ଚକଟା ଚକଟି କରିଦେଇଥିଲି। ମୁଁ ବେଲିିଲି ସେ ସେ
ହଁ ଅଁ ହଁ।
ନାଇଁ ରୁଟିଟା ମୋର ପରଫେକ୍ଟ ହୁଏ। ରୁଟିଟା ମୋର ଗୋଲ ଫୋଲ ହୁଏ। ମୋ ବଡ ନଣଦ କହିଲେ କହିଲେ ଯିଏ ରୁ ଟି ଗୋଲ ଗୋଲ କରୁଛି ମାନେ ତାର ରୋଷେଇ ପରଫେକ୍ଟ ହବ। ମୁଁ ଏତେ ମୁଁ ଏତେ ଡରିକିନା କହୁନି ଏଇଟା ମୁଁ ତ ଡରିକିନା ଏତେ କରୁନି। କାରଣ ମତେ ଡର କାଳେ ରୋସେଇ ବାସ ଅ ଘରେ କରିବି ମାନେ କାଳେ ଖରାପ ହେଇଯିବ କଣ ମୋତେ ସେଇଟା ଟିକେ ଭୟ ପାଉଛି। ନହେଲେ ସେମିତି ନୁହଁ କଣ ମୁଁ ଶିଖିନି। ଏ ମଝିରେ ଏଇ ବୁଧବାର ଏ ଏଇ ବୁଧବାର ଦିନ ବିରିୟାନୀ କରିଥିଲେ ନଣଦେଇ ଅ ରାତି ନଅଟାରେ ଷ୍ଟା ସାଢେ ଦଶାଟା ଏଗାରଟା ରାତିରେ ସରିଗଲା ବିରିୟାନୀ
ହଁ।
ହୁଁ କହୁଥିଲେ କେମତି କଣ ହୁଏ କହିଲ
ପଚାରଥିଲି ତମର ସେଟା ମାମୁହରେ ପ୍ରାୟ କରନିକି ବିରିୟାନି। ନା ନାଇଁ
ହଁ ଆମ ଘରେ ତ ପ୍ରାୟ ବିରିୟାନି ହୁ ଆଉ। ପ୍ରାୟ ବିରିୟାନୀ ବି ଆଉ। ପ୍ରାଏ ଚିକେନ, ମ ମଟନ ଅଣ୍ଡା ସାଧା ସବୁ ପ୍ରାୟ ବିରିୟାନୀ ଯୋଉ ଫଙ୍କସନ ଏବେ ହବ ପ୍ରାଏ ବିରିୟାନୀ
କରିବେ ଏଠିକି ପା ଆଣନ୍ତି ଆଣତି ଭ ଦିଅନ୍ତି ଝିଅକୁ ମୁଁ ମୋ ଅପା ମତେ ଦିଅନ୍ତି।
ହୁଁ ମୁଁ ବା ପଠେଇକି ଦେଇଥାଏ ମୁ କହିବି ଦେଇଦବୁ। ଚୁଗୁଲୀ ହେରିକା ଙ୍କୁ ଦେଇଦବୁ ସେଇ ତ ଛୁଆ ଗୋଟେ ଅଛି ଆଉ ଦେଇଦବୁ ତାକୁ।
ହଁ ଦିଅନ୍ତି ଯୋଉଦିନଆଣନ୍ତି ଯୋଉ ଜିନିଷ। ଚକଲେଟ ବି ଆସ ଆସିଲାବେଳେ ନେଇକି ଆସେ ମଞ୍ଜୁ ଦିଏ ଚୁଗୁଲିକି।
ଦେଖିଆ ଆମେ କୋଉ ଦିନ ଗୋଟେ ଯିବୁ ଗାଁକୁ ଆଉ।
ଆଉ ଇଏ ଛୁଆଙ୍କର ବି ଗୋଟେ ଏମିତିଆ ଆସ, ସକାଳ ହବ ମା କଁ ଆଣିଚ ଆମ ପାଇଁ?
ହୁଁ ଆ ସବୁ ଛୁଆ ସେଟା ସେଟା ହେଇଟା ସମେସ୍ତେ। ସେଇଟା ମୁଁ ବି ଛୁଆ ଥିଲାବେଳେ ମୁଁ ବି ସମସ୍ତଙ୍କୁ ପଚାରେ।
ନା ସମିତିଙ୍କ ଘରେ କହିବେନି, ନା।
ଙ୍କ ସହିତ କ୍ଲୋଜ ଥିବ ଯାହା ସହିତ ମିଶୁଥବ ତାଙ୍କୁ କହିବୁ ନା ଆଉ କଁ ସମସ୍ତଙ୍କ ଘର ଯାଇକି କହିବ ନା କଣ, ସେମିତି ନୁହଁ ନା।
ଥିଲେ ବି ଧରିବେ। ଯଦି ଯାଚିବେ ଯେ ବ ଇଏ ଜୁଆଡେ ଯାଇଥିବେ ମୋ ଝିଅ ଦି ଜଣ ବଡ କଣ ସାନ କଣ ମୋ ସେ ପୁତୁରା ଦି ଜଣ ଜାଙ୍କୁ ପୁତୁରା ବୋହୁଙ୍କୁ ମୁଁ ଜଣେ ନାକ କି କଣ ଆଣଛ ପଚାରିବେନି।
ରୋଗ ଆସନି।
ହୁଁ ନା ସେ ରଜକୁ ପଳେଇ ଯେ ଯାଇଚି ତାପରେ ଆସିନି। ସେ ଟାଙ୍ଗିରୁ ଟାଙ୍ଗିରୁ କଲିକତା ଯିବ। ଜୋଇଁଙ୍କ ପାଖକୁ।
କଲିକତାରେ ରହିବ ଏବେ?
ଏଁ ହଁ, କଲିକତାରେ ରହିବ ଆଠ, ଦଶ ଦିନି ରହିବ କହୁଥିଲା। ପଳେ ଆସିବ ଫୋନ୍ କରିଥିଲା। ହୁଁ ଏବେ ତିନି ଚାରି ଦିନ ହ ଫୋନ୍ କରିଥିଲା କହିଲା ମା ଝିଅ ଦେହ ଭଲ ଅଛି। ହୁଁ ପଚାରୁଥିଲା ଜେଜେ କୁଆଡେ ଯାଇଛନ୍ତି? ଆଉ ଗୁଗୁଲିର ଖବର କଣ? ମୁଁ କହଲି ତୁ ଗୁଗୁଲି କି ଫୋନ୍ କର।
ହୁଁ।
ସେ କଥା ହୁଏ ବି ଗୁବୁଲି ସାଙ୍ଗରେ।
ଆଚ୍ଛା ଆଚ୍ଛା ଆଉ ଗୁଗୁଲ ନମ୍ବରଟା ଦେଖିବା ଦବ ତ ମୁଁ କଥା ହେଇଯିବି ଟିକେ ତା ସହିତ।
ହଁ।
ହୁଁ ତାକୁ କହିବ ନହେଲେ ମତେ କଲ୍ କରିବ। ମୋ ନମ୍ବର ଟା ଦେଇଦବ ତାକୁ। ତୁ ମତେ କଲ କରିବ।
ଆ ହଉ। ଆଉ ଆଜ୍ଞାଗକୁ ମତେ କହୁଥିଲା ମୁଁ କହିଲି ଆଉ ଜଇଁ ଆସିବେ ଘରକୁ ଆସିବ ନା ନାଲୋ ମା କଲିକତା ଯିବି ଟିକେ ଜଇଁ ସାଙ୍ଗରେ ବୁଲିକି ଆସିବି।
ହୁଁ।
ଆଉ ତାକୁ ଥଣ୍ଡାଟା ମାନେ ହଁ।
ବଢିଆ ଜାଗାଟା କାରଣ ମୁଁ ଯେତେବେଳେ ଛୁଆବେଳେ ଅଞ୍ଜୁମା ଆମର ମୋ ମଉସା ଜବ୍ କରିଥିଲେ କଲିକତାରେ। ଆମେ ଯାଇ ଥିଲୁ ମାସେ ଦେଢମାସେ ରଇକି ଆଇଥିଲି ସେଠି କଲିକତାର ବଢିଆ ଜାଗା।
ଭଲ ଲାଗେ।
ବୋହୁତ ବଢିଆ ଜାଗା। ଖାଇବା ବି ଆମର ଏ ଓଡିଶା ଭଳିଆ ଖାଇବା ପୁରା ବଢିଆ ଜାଗା।
ମୁଁ ସେ ଛୋଟବେଳେ ଯାଇଥିଲି ଯାଇଥିଲି। ଏତେ କାଇଁ ମାନେ ଏତେ ଏବେ କାଇଁ ଟିକେ ମାନେ ସବୁ ଦିନିଷ ମାନେ ଆଗୁକୁ ଆଗୁକୁ ଗଲାଣି ହାରି। ସେତେବେଳେ ଏତେ ନଥିଲା। ହୁଁ କାଳୀପୂଜାରେ ବର୍ଷେ ଯାଇଥିଲୁ। ମୁଁ ଅଜା ହେଟି ରହୁଥିଲେ ନା ଫେମସ୍। ଯେ କାଳୀପୂଜାରେ ଯାଇଥିଲି। ମତେ ଏତେବେଳେ ବୟସ ଦଶ ବାର ବର୍ଷ କନ୍ତର ହେଇଥିଲା। ଯାଇଥିଲୁ ଆଉ ବୁଲିକି ଆସିଲୁ।
ହୁଁ।
ହାଲୋ।
ଏ କା ହାଲୋ ହଁ କହୁନ। ସେପଟେ କାଳୀପୂଜାଟା ବୋହୁତ ଫେମସ୍।
ଫେମସ ସେଠି ଆଉ ବାଲେଶ୍ଵର।
ବାଲେଶ୍ୱର ସେଇ ପାଖାପଖି ନା। ଭଦ୍ରକ ଭଦ୍ରକରେ କାଳୀପୂଜା ଫେମସ୍ ନୁହଁ କି। ଭଦ୍ରକ କାଳୀପୂଜା ତାପରେ ବାଲେଶ୍ଵର ପରେ ଆମର ଡ ଟପିଲେ ଗା ଇଏ ନା। ଉଁ ଆ ଆମର ଦିଘା ସେଇ ଆମର ଦିଘାଟା କୋଉଥେରେ କି କ ବା ୱେଷ୍ଟବେଙ୍ଗଲ ପା କଲିକତାରେ ଯାଉଚି। ତ ସେଇଥିପାଇଁ ସେପଟ କା ପା ମାନେ କାଳୀପୂଜାଟା ଫେମସ୍ ଭଦ୍ରକ ପଟେ। ଭଦ୍ରକରୁ ତ ଷ୍ଟାଟିଂ କାଳୀପୂଜା ଆଉ। ଏବେ ତ ଯାଜପୁରରେ ବି ତ କାଳୀପୂଜା ବଢିଆ କରୁ
ହୁଁ ମୁଁ ଗ ମୁଁ ବାଲେଶ୍ଵର ମୋ ଭାଇ ସେଠି ତ ଯୋଉ ପ୍ଲାଣ୍ଟରେ ଥିଲା ଗ୍ୟାସ୍ ପ୍ଲାଣ୍ଟ। ସେଇଥିରେ ଥିଲା। ମୁଁ ସେଠି ଭଡା ନେଇକି ରହୁଥିଲେ। ମୁଁ ସେଇଠି ରହୁଥିଲି। ବର୍ଷେ କଣ?
ହୁଁ ହୁଁ ତମର କେତେଟା ଭାଇ?
କା ମୋର ତିନି ଭାଇ। ଯୋଉ ବଡ ଭାଇ ଯିଏ ସିଏ ବାଆଘର ସଇଲା। ସିଏ ତା ଶଶୁର ଘରେ ରହୁଚି। ଆଉ ମଝିଆଁ ଭାଇ ଯିଏ ସିଏ ପାଗଳ ନା ଘରଜୋଇଁଆ ନୁଏଁ। ତାକୁ ପିଇସି ପୁଅ କରିକି ନେଇ ଯାଇଥିଲା ବଡ ଭାଇକି ତାପରେ ପିଇସି ନେଇ ଯାଇଥିଲା ଯେନ୍ତି ପିଇସା ପିଇସି ତ ମାନେ ଡେଡଥ୍ ହେଇଗଲା ତାପରେ ସିଏ ଆସିକି ଉଁ ତାଙ୍କ ଶଶୁର ଘରେ ଅଛନ୍ତି।
ଓହୋ।
ଆଉଁ ମଝିଆଁ ଭାଇ ଯିଏ ସିଏ ପାଗଳ। ସିଏ କୁଆଡେ ଯାଇଚି ତା ପତା